ହଁ।
, କଣ କରୁଛ?
କିଛି ନାଇଁ ଏଇଠି ବସିଛି ଆଉ। ତମେ?
ଖାଇବା, ପିଇବା ସରିଲାଣି?
ନା ମ ସରିନି।
କେତେଟାରେ କଣ ଖାଇବ?
ଦାଶଟା, ସାଢ଼େ ଦଶଟା ।
ଖାଇବ କେତେଟାରେ ଏ?
ଏଇ ଦଶଟା, ସାଢେ ଦଶଟା ହେଲେ।
ଶୋଉଚ ଆଉ କେତେଟାରେ?
ଏଗାରଟା, ସାଢ଼େ ଏଗାରଟା।
ଆଉ ଉଠୁଛ?
ହୁଁ, ହୁଁ ସାଢ଼େ ଛଅଟା, ସାତଟାରେ ଆଉ।
ସାତଟା, ଡ୍ୟୁଟି କେତଟାରୁ?
ଆମର ଆଠଟା ରେ ବାହାରୁଚୁ।
ସାତଟାରୁ ଉଠିକି ଘଣ୍ଟାକରେ ବାହାରି ପଡୁଛ?
ହଁ।
ବଢିଆ ଆଉ ଘଣ୍ଟାକରେ ଗୋଟେ ଝିଅଟେ ବାହାରି ପାରିବ ନାଆଉ ତାଠୁ ଆଉ ବଡ କଥ
ଖାଉନି ପଳଉଛି ଆଉ।
ହୁଁ, କଣ ସକାଳେ ଟିଫିନ କରୁଛ ନା ସେଠି କ୍ୟାଣ୍ଟିନରେ?
ନାଇମ ନା ଯୋଉ କଲେଜରେ।
କଲେଜରେ।
ସକାଳେ କଣ ଦଉଛନ୍ତି ଖାଇବା ପାଇଁ କଲେଜରେ?
କିଛି ଦଉନାହାନ୍ତି ଯେ, ମଣ୍ଡେରେ ବ୍ରେଡ ଜାମ ହେଲା। ଆଉ ତାପରେ, ଏ, ଏ ସୋମବାର ଏଇଟା ଦଉଛନ୍ତି ହେଲା। ତାପରେ ବ୍ରେଡ ଜାମ ଦଉଛନ୍ତି, ଗୋଟେ କଦଳୀ ଦଉଛନ୍ତି ମଙ୍ଗଳବାରେ ଆଉ ଉପମାକୁ ଡାଲମା ଦଉଛନ୍ତି, ଯୋଉ ଉପମାକୁ ତରକାରୀ ହେଲା। ଆଉ ବୁଧବାରେ ଚାଉମିିନ ଦଉଛନ୍ତି ଅଣ୍ଡା ଏଗ୍ ଚାଓମିନ ହେଲା। - ଆଉ ଗୁରୁବାରେ ଆ ବ୍ରେଡ, ବୋନ୍ସ ହେଇରା ଦଉଛନ୍ତି। ହଁ ହଁ ଶୁକ୍ରବାରେ, ଶୁକ୍ରବାରେ, ଶୁକ୍ରବାରେ କଣ ଦଉଛନ୍ତି ଶୁକ୍ରବାରେ ବୋଧେ ସେଇ ଉପମାକୁ ଉଁ ମାନେ ଦିଅନ୍ତି। ନାଁ ଡାଲି ଆଉ ତାପରେ ଶୁକ୍ରବାରେ ଶନିବାର ଦିନ ଶନିବାର ଦିନ କଣ ଦିଅନ୍ତି ମୁଁ ସେତେ ଟିକେ କନଫ୍ୟୁଜ, କହିପାରିବିନି କଣ ଦିଅନ୍ତି।
ଏତେ ଦିନ ହେଲା ରହିଲାଣି, କଣ ଶନିବାର ଦଉଛନ୍ତି ଜାଣିନାହାନ୍ତି?
ଶନିିବାରେ ମୁଁ ବେଳେ ବେଳେ ଯାଏନି ତ।
ହଁ।
ହ ଅଦିନରେ କୋଉ କେତେବେଳେ କଣ? ଅଧିକ ଦେଇଦିଅନ୍ତି କଣ କହିଲ, ସେଇ କଦଳୀ, ବ୍ରେଡ, କଦଳୀ ଦେଇଦିଅନ୍ତି ଖାଇବା ପାଇଁ। ଆଉ ରବିବାର ଦିନ କିନ୍ତୁ, ମୁଁ ଯାଏନି ବଟ ଜାଣିଛି। ରବିବାର ଦିନ ପୁ ପୁରୀ, ତରକାରୀ ବାନାହୁଏ।
ରବିବାରେ ଛୁଟି ରୁହେନି କି?
ହଁ ରବିବାର ଛୁଟି ରୁହେ। ପୁଣି ଚାର ଟା ରେ ବନାନ୍ତି। ପିଲାମାନେ ଖାଆନ୍ତି ଆଉ, ମାନେ ହଷ୍ଟେଲ ଲଞ୍ଚ
ଷ୍ଟାଫ ମାନ ଯାଆନ୍ତିନି। ପିଲାମାନେ ଯୋଉ ହଷ୍ଟେଲରେ ରହୁସନ୍ତି ପିଲାମାନେ ଖାଆନ୍ତି ଆଉ।
ହଁ। ହଁ ସେଇଠି ଖାଉ, ଆଉ ତମେ ଖାଇଲଣି?
ଆଉ ତମ ଏରିଆରେ ଫେମସ ଯାତ୍ରା ଫାତ୍ରା ହଁଁ ଖାଇକି ଉଠିଲେ ଜଷ୍ଟ ଏବେ।
ଆଛା ଫେମସ ମ ଯାତ୍ରା କିଛି ନାହିଁ ଏମିତି।
କଣ ଅଛି ଫେମସ ସେମତି?
ଫେମସ୍ ଯାତ୍ରା ସେମିତି କିଛି ନାଇଁ। ରଜ ପର୍ବ ହେକା ଦଶହରା କଟକ ଡିଷ୍ଟ୍ରିକଟରେ ତ ଦଶହରା ତ ଯେମତି ହେଲେ ଫେମସ ଥିଲା।
ଦଶହରା ଦଶହରା କେବେ ଦେଖିଛ କଟକରେ?
ମୁଁ ଏବେ ଯେତିକି ବର୍ଷ ହେଲାଣିି ଭୁବନେଶ୍ଵର ଦେଖୁଛିି। ନହେଲେ ଆମର ଡିଷ୍ଟ୍ରିକ୍ଟ ନା କଟକ ଡିଷ୍ଟ୍ରିକ୍ଟ।
ହୁଁ ହୁଁ ହୁଁ। ଡିଷ୍ଟ୍ରିକ ହେଲେ ବି ତମର ତ କଟକଠୁ ଆହୁରି ଡିଷ୍ଟାନ୍ସରେ ରହୁଥିବ ନା।
ବହୁତ ମାନେ ଶହେ କିଲୋ ମିଟର ଭଳିଆ।
ଶହେ କିଲୋମିଟର ନୁହଁ କି, ଅ ହ କୋଉ ଏରିଆ ତଥାବି?
ଆଠଗଡ।
ଆଠ ଗଡ଼ ନାଁ କି?
ହୁଁ ସେପଟେ ଆଠଗଡ଼। ଆଉ ଓ ଘରେ ସବୁ କଣ କରୁଛନ୍ତି?
ଘରେ ବାବା ଶୋଇଲେଣି ବୋଉ ଦାଣ୍ଡ ପଟେ ବସଚି। ଗରମ ଟିକେ ହଉଛି ତ।
ଏତେ ଗରମ ନୁହଁ ବା।
ବର୍ଷା ହଉଚି ତଥାପି ଗରମ ହଉଚି।
ମୁଁ କହିଲି ବର୍ଷା ହଉଚି ତଥାପି ଗରମ ହଉଚି। ଏଟା ବଡମ୍ବା ଠୁ ଆଠଗଡ଼ ଟା କେତେ ବାଟ ହବ?
ଅଳ୍ପ ବାଟ ଅ।
ଉଁ
ପଚିଶ ଭଳିଆ ହବ।
ହୁଁ।
କୋଡିଏ ଭଳିଆ ଆଉ। କହିବାକୁ ଗଲେ ଆଉ
ମୁଁ କିନ୍ତୁ ସେ ସେପଟ ଲାଇନି ଟୋଟାଲ ବୁଲି ସାରିଛି।
ହୁଁ ହୁଁ ହୁଁ ହୁଁ।
ହଁ ଏପଟେ ବୁଲାବୁଲି ପାଇଁ ଜାଗା ବିି ଆଉ ନାହିଁ ସବୁ ବୁଲି ସାରିଚି।
ହଁ।
ତମେ ଏପଟେ ଆମ ଏରିଆ ଦେଖିନଥିବ ବୈଷ୍ଣବ ଦେବୀ ଭକା ଦେଖିନଥିବ ନାଇଁ କି?
ନାବା ମୁଁ। ଏଠି ବି ସେଇ ଦେଖିବି। ସମସ୍ତେ କହୁଛନ୍ତି ବୈଷ୍ଣବୀ ଦେବୀ ମନ୍ଦିର ବୋହୁତ୍ ବଢ଼ିଆ ହୋଇଛି।
ହୁଁ ବୋହୁତ୍ ବଢିଆ ହେଇଛି। ଏବେ ମଝିରେ ତ ଚୋରି ହେହେଇଗଲା। ଠାକୁରଙ୍କ ସୁନା। ଠାକୁରଙ୍କ ସୁନା ଆଗ ଚୋରି ହେଇଗଲା। ଗୋଟେ ମୁର୍ ତି ଠାକୁରଙ୍କର ବି ଥିଲା ଗୋଟେ।
ଦେଇ ନାହାନ୍ତି?
ଏବେ ଯୋଉ ରିଶି ଏବେ ରିସେଣ୍ଟ ଏବେ ଯୋଉ ଜୋରରେ ବାତ୍ୟା ପବନ ହେଇଥିଲା ଫାଷ୍ଟ ବାତ୍ୟା କାଳବୈଶାଖୀ ସେଇ ରାତିରେ ନେଇ ଯାଇଛନ୍ତି ସବୁ ଆଉ।
କେମିତି ଏମିତି କେମିତି କାମ କରୁଛନ୍ତି ଲୋକ ମାନେ କେଜାଣି।
ହଁ ଏଇଟା ଠାକୁରଙ୍କ ଜିନିଷ ନେଇ ଯାଉଛନ୍ତି କଣ କରିବା କହନି? ବଢ଼ିଆ ହେଇଚି କିନ୍ତୁ ଆସିବ ଥରେ ବୁଲାବୁଲି ହେଇକି ଯିବ।
ହଁ ମୁଁ ତ ଶୁଣଛିି ସମ ସମସ୍ତେ କହନ୍ତି ସେଠି ବଢ଼ିଆ ହେଇଛି ମାନେ ଓଡ଼ିଶାର ବୈଷ୍ଣବୀ ଦେବୀ କୁହନ୍ତି।
ହୁଁ।
ଶୁଣୁନ, ବୈଷ୍ଣବୀ ଆମେ ଯାଇଛୁ ବାହାରେ ଯୋଉ ଆଛନ୍ତି ଠାକୁର ହେଲା।
ହୁଁ, ହୁଁ, ହୁଁ।
ସେଆଡ଼େ କଣ ଜେଫ ଜେ ଯୋଉ ଓଡ଼ି ଆମ ଓଡିଶା ସେ ସ ଯାଆନ୍ତି ଫଟୋ ଫଟୋ ୱାଅ ବଢ଼ିଆ ହେଇଛି ପ୍ଲେସ ତାପରେ ଏମିତି, ତମେ ଏଠି କହିଲ ମୋର ବି ଇଣ୍ଟ୍ରେଷ୍ଟ ବଢ଼ିଲାଣି ମୁଁ ଦେଖିବା କେତେବେଳେ କହିବି ମୁଁ ସାଙ୍ଗମାନଙ୍କୁ ବାହାରିକି ଯିବା ପାଇଁ।
ହୁଁ ଆସ ବାହାରିକି ଏପଟେ ଏକାନି ରାମ ମନ୍ଦିର ଦେଖିକି ଏପଟେ ବୈଷ୍ଣବୀ ଦେବୀ ଦେଇ ଦେଖିକି, ଲଡୁ ବାବା ଦେଖିକି ଏକନି ଯିବ ଆଉ କଣ ସିମିଳି ଝରଣା ବି ଗୋଟେ ଝରଣା ଅଛି। ଭଲ ଟୁରିଷ୍ଟ ପ୍ଲେସ ଅଛି ଆମ ଏପଟେ ଅଛି ହେଲେ।
ଲଡୁ ବାବାଙ୍କର ମୁଁ ଦେଖିନି। ସମସ୍ତେ ଏପେଟ କୁ ଯାଆନ୍ତି, ଶୁଣନ୍ତି ଦେଖିବା ପାଇଁ ବୋଲି।
ତାପରେ ଏପଟେ କୁଆଁରିଆ ଡ୍ୟାମ ତାପରେ କଣ୍ଟିଲ, କଣ୍ଟିଲ କୁଆଁରିଆ ଡ୍ୟାମ ଏ ହୁଁ ସବୁ ଭଲ ଭଲ ଜାଗା ଅଛି ଆମ ଏପଟେ।
ହଁ ଆମର ଆଡ଼େ ଇଣ୍ଟ୍ରେଷ୍ଟିଙ୍ଗ ପୁରା ପୁରା ଦେଖିବା ପାଇଁ ବଢ଼ିଆ ଲାଗିବ ପୁରା।
ହୁଁ, ହୁଁ, ହୁଁ ଆସିବ ବୋଲେ ଗୋଟେ ଦିନରେ ଆରାମସେ ବୁଲିକି ଯିବ।
ହଁ।
ନା ଲସ୍ ବି ହବନି, ସେମିତି ଗୋଟେ ଦିନ ଟୋଟାଲ ବୁଲିବ।
ହଁ।
ବା କେତେ ବାହାରୁ ଆସଛନ୍ତି ଗାଡ଼ି ବଡ଼ ବଡ ଗାଡ଼ି ଲାଗୁଛି ବୈଷ୍ଣବୀ ଦେବୀରେ। ଏବଂ ଓଡ଼ିଶା ବାହାରୁ ଆସଛନ୍ତି ଲୋକ।
ହଁ ବା ମୁଁ, ମୁଁ ବି ଦେଖଛି ମୋ ସାଙ୍ଗମାନେ ଯାଇଥିଲେ ତ। ଆଉ କହିଲା କି ମୁଁ ଯାଇଛି ଏପଟେ ବାହାରେ ଯିବୁ ସିଆଡ଼େ ଯିବୁ ମୁଁ ଦେଖିଲି। ଦେଖି ସେମିତି ଟାଇପ୍ ବି ହେଇଛି ପ୍ଲେସ ହେଲା। ମୁଁ କହିଲି ଓହୋ, କଣ ପାହାଡ଼ ଉପରେ କି?
ହୁଁ, ହୁଁ ପୁରା ପାହାଡ଼ ଉପରେ। କିନ୍ତୁ ରାମ ମନ୍ଦିର ଠୁ ଏଇଟା ନର୍ମାଲ ଆଉ। ରାମ ମନ୍ଦିର ଉଠିକି ଆସି କଷ୍ଟ ଟିକେ ପୁରା ଘାଟି ଉଠ ମୁଁ ଘାଟି ଉପରୁ ଚଢ଼ିବାକୁ ପଡୁଛି ଏଇଟା ନର୍ମାଲ ରାସ୍ତା ଅଛି ଆଉ। ଆରାମ ସେ ଯିବ ହେରି। ଏଠି କିଛି ଡ଼ର ଭୟ କିଛି ନାହିଁ। କିନ୍ତୁ ରାମ ମନ୍ଦିର ଡ଼ର ଲାଗୁଛି ଗାଡ଼ି ଚଲେଇଲାବେଳେ।
କାହିଁକି?
ପୁରା ପାହାଡ଼ ଉପରେ ଚଲେଇବାକୁ ପଡୁଛି ଗାଡ଼ି ଟା।
ଆଚ୍ଛା।
ଏବେ ରିସେଣ୍ଟ ଗୋଟେ ବି ଆକ୍ସିଡେଣ୍ଟ ହେଇଥିଲା କାର ଟି ଖସି ପଡିଥିଲା।
ହଁ। କିନ୍ତୁ ଏମିତି ବି ଭାଗ୍ୟ ଖରାପ ଥିଲେ ଯେମିତି ହବ ଲୋକ କଣ ଏମିତି ଯାଉଛନ୍ତି ଲକ୍ଷ ଲକ୍ଷ ଲୋକ ଯାଉଛନ୍ତି। ଏତେ ଗହଳି ଯେ ଗାଡ଼ି ଜାମ୍ ହେଇଯାଉଛି ପୁରା।
ହଁ ରାମଜ ମୁଁ ଦେଖିନି କେବେ
ଏବେ ରଜକୁ ଦେଖିବ ପ୍ରବଳ ଗହଳି ହବ ଆଉ ଗୋଟେ ଆର ବର୍ଷ ରଜକୁ ଯାଇଥିଲି ଯେ ଏ ରାସ୍ତା ଦିକ ମତେ ଆଗ ଦେଢ଼ ଘଣ୍ଟା ଲାଗିଲା ପ୍ରବଳ ଗହଳି ହଉଛି। ଏ ସମସ୍ତଙ୍କର ଛୁଟି ହେଲା ନା ବୁଲାବୁଲି କରିବେ ସମସ୍ତେ।
ମୁଁ କିନ୍ତୁ କଣ କହିଲ ମୁଁ ଦେଖିନି ସେଇ ଗୁଡ଼ା ତ। ଦେଖି
ଟି ବ୍ରିଜ ଟା ଦେଖିଥିିବ ନାଇ ସିଂହନାଥ ଟା।
ହଁ ତି ଦେ ସିଂହନାଥ ଠାକୁର ଦେଖିନି ଟି ବ୍ରିଜ ଦେଖିଛି।
ସିଂହନାଥ ଠାକୁର ଦେଖିନ ଭିତରକୁ ଯାଇନ ଖାଲି ରା ରାତିରେ
ହଁ ଆଗରୁ ଯୋଉ କହିଲ ପାହାଡ ସିଂହନାଦ ପୁରା ପାହାଡ ପଡି ଥିଲା ନା। ହଁ ଯଉ ତ ସେଇଟା ସମସ୍ତେ ନଦୀ ପାର ହେଇକି ଯାଉଥିଲେ ହେଲା। ମାନେ ଦୁଇ ହଜାର ଆଠ ନଆଡକୁ ଦଶ ହ ତ ସେ ତଳେ ନଦୀ ପାର ହେଇ ସବୁ ଯାଉଥିଲେ ନା।
ହୁଁ।
ଏବେ ସିନା ଟି ବ୍ରିଜ ହେଇଗଲା ବୋଲି।
ହଁ ହଁ ହଁ ମୁଁ ତ ଏବେ ରିସେଣ୍ଟ ଖାଲି ଦି ବର୍ଷ ହେଲା ଯାଇଛି ଆଗରୁ ବି ମୁଁ ଜାଣିନଥିଲି ସେଠି ସିଂହନାଥ।
ହଁ ମୁଁ ବି ଯ ମୁୁ ଜାଣିନଥିଲି ମୋ ପିଇସି ମା ଙ୍କ ଘର ସେପଟେ। ସିଂହନାଥ କଣ ଯାତ୍ରା ହୁଏ ତ ସେତେବେଳେ ସେ ସବୁ ସେ ପଡ଼ିଆକୁ ଯାଆନ୍ତି। ରୋଡ ମାନେ ରୋଡ କ୍ରସ କରିକି ଯଆନ୍ତି ହେଲା ତ ତେବେ ମୁଁ ବି ଇଛା
ସ ବୈଦ୍ୟନାଥ ତମ ପଟେ ନାବି?
ବୈଦ୍ୟନାଥ।
ହଁ
ହଁ ବୈଦିନାଥ ମୁଁ ଶୁଣିଛି କିନ୍ତୁ ମୁଁ ମୁଁ ଏତି ଦେଖିନି ବହୁତ ସାରା
ମୁଁ ଶୁଣିଛି ଏପଟେ କୋଉଠି ଯେ ବୈଦ୍ୟନାଥ ଟା ମୁଁ କୋଉଠି ଜାଣିପାରୁନି।
ବୈଦ୍ୟନାଥ ନା
ସେପଟେ କୋଉଠି ପାଖାପାଖି ଏକା।
ହୁଁ।
କଣ୍ଟିଲା ତ ଦେଖିଯିବ ନା ତମ ପଟେ।
କଣ କଣ୍ଟିଲୋ ତ ଆମେ ଦେଖିଛୁ ନୀଳବାଧବ ସେଇଟା।
ହୁଁ ଆରେ ନାରାୟଣ
ହୁଁ।
ତମ ଗୋଟେ ଭଲ ଭଲ
ହଁ ଆମ ପଟେ ଭଲ ଭଲ ପ୍ଲେସ ଅଛି। ବୁଲିବା ପାଇଁ ଏବେ ସବୁ କରିଦେଲେଣି ହେଲା ରାମ ମନ୍ଦିର ଏରା ସବୁ ଏବେ ଦି ତିନି ବର୍ଷ ଭିତରେ ହେଇଛି ନା ରାମ ମନ୍ଦିର, ବୈଷ୍ଣବ ଦେବୀ।
ଏ ଯୋଉ ପରା ଯେତେବେଳେ ମାନେ
ଯେତେବେଳେ ଅଯୋଧ୍ୟାରେ ପ୍ରସ୍ତି ପ୍ରତିଷ୍ଠା ହେଲା ସେଇ ଟାଇମ ରେ ଏଇଠି ପ୍ରତିଷ୍ଠା ହେଲା, ତାପରେ ଆମ ପଟେ ବୈଷ୍ଣ ଦେବୀ ଗଲେ ଧୀରେ ଧୀରେ ଚାଲିଛି ଆଉ କଣ? ନହେଲେ ନଥିଲା ଆମ କିଛି, ହଁ ଦି ବର୍ଷ ହେଇଯିବ ମୋ ଅଧିକ ବି ହବନି। ନାଁ
ଯିବା ଆଉ ମୁଁ ଏତଳେ କେବେେ ଯିବି।
ଆସ ଫ୍ୟାମିଲି ସହିତ କେତେବେଳେ ବୁଲିକି ଯିବ ଆଉ, ହୁଁ।
ବା ଫ୍ୟମିିଲ ହ ଫ୍ୟମ ବି ଯୋଉ ମା ତ ବାହାରକୁ ଯିବା ପାଇଁ ମାନେ ତାଙ୍କ ମୁଣ୍ଡ ଫୁଣ୍ଡ ହେଲା ଗାଡି ଛାଡିବେ ତ ତାଙ୍କୁ ଅଟୋ ଠିକ ହବ। ନହେଲେ ବାଇକ ଠିକ ହବ, ନହେଲେ ସ୍କୁଟି ବାସ ଆ ଆଉ ଲଙ୍ଗ ଟାଇମ ବାଟ ଟା ସେ କେବେ ବି ମାନେ ବସି ପାରିବେନି, ଏଜ୍ ହେଲାଣି ନା, ଅଣ୍ଟା ଫଣ୍ଟା ବସିପାରିବେ।
ହୁଁ ଉଁ ହଉ ଆଉ ସାଙ୍ଗସାଥି ଆସିବ ହି ନହଲେ କେତବେଳେ ବୁଲିକି ଯିବ।
ହଁ ସାଙ୍ଗ କ ଭାଇ ଭଉନି ସେମାନେ
ହଁ ହଉ ରଖୁଛି ହେଲା।
ରଖୁଛି।